ହ ହ୍ୟାଲୋ।
ଏ ଶୁଭୁନି।
ହଁ ଶୁଭିଲା ଶୁଭିଲା।
ଆଉ ପୁଅ କଣ କରୁଛୁ?
ଏ କରଚି ଆଇଛୁ ଆଡେ ଆମର ଗୋଟେ ମନ୍ଦିର ଆଡେ ଆଇଛୁ ଆଉ।
ଓହୋ କୋଉ ମନ୍ଦିର?
ଆ କହ ବୁଢୀ ଠାକୁରାଣୀ।
ଅହୋ
ଗୋଟେ ପିଠ ଅଛି ଆଉ ଏ ଖାଇଥିଲୁ ଗୋଟେ ବରା ଘୁଗୁନି ଆଉ।
ଓହୋ ଆଉ କଣ?
ଆଉ କଣ ଏବେ ତ
ଗଲା ଆମର ରଜ ଆଉ ତମେ କଣ କରିବ ଏବେ କଣ କରିବ?
ଏ ପ୍ଲସ୍ ଟୁ ସରିଲା ପ୍ଲସ୍ ଥ୍ରୀ କରିବି ଆଉ।
ପ୍ଲସ ଥୀ କୋଉଠି ଲେଖେଇବ?
ଏ ଗାଁ କଲେଜ୍ ଆଉ।
ଓହୋ ସେଠିକ କେମିତି କଣ ଫିସ୍ ନେଉଛନ୍ତି?
ଏ କହିଛନ୍ତି ସଡ଼ ଚାଳିଶଶହ କେତେ ଗୋଟେ ନେବେ ଏଇ ଯାହା ଠକେଇ ଶୁଆଇ ଶଳ ନଉଛନ୍ତି କଣ କହିବା ଆଉ।
ଓହୋ ଓ ଆଉ ସେଠିକି କେମିତି କଣ ପାଠ ପଢ଼ା ଚାଲିଛି ଭଲ ସବୁ?
ନାଇଁ ମ ଆଜିକାଲି କିଏ ପାଠ ପଢ଼େଇଲାଣି ଇଏ ଆମ ସାର୍ ଦେଖ ଗଲେ ପଛ ଆଡ଼େ।
ହଁ
ଆସିଥିଲା ଆମ ଘରକୁ। ନାଇଁ ଏରା ଫୋନ କଲେ ନମସ୍କାର ନହେଲେ କଲେଜ୍ ଗଲେ ଆଉ କଣ। ଡେଲି କରିବି ନା କଣ
ହଁ ଆଉ ତମର କଣ ହେଠି ଖେଳ ଫେଳ କିଛି ହେଇନି କି ଆନୁଆଲ୍ ସ୍ପୋର୍ଟସ୍?
ଆନୁଆଲ ସ୍ପୋର୍ଟ ଆମେ କଣ କୋଉଠି କଲେଜ୍ ହେ।
ହଁ-
କଲେଜ୍ ରେ କାଇଁ କିଏ କୁଆଡେ଼ କରୁଛି। ଏ ଆମ ଖେଳ ଟୁର୍ଣ୍ଣାମେଣ୍ଟ କରୁ ଗାଁ ରେ ଆଉ।
ହୁଁ ସେଟା କେମିତି କଣ ହୁଏ ସବୁ କ୍ରିକେଟ ଟୁଣାମେଣ୍ଟ ଟା?
କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟା ପଡ଼ିଆକୁ ଛୁଆ ଚାଟିକି ସଫା କରିଦିଅନ୍ତି। ତାଙ୍କୁ ଥଣ୍ଡା ଫଣ୍ଡା ଦେଲେ ନହେଲେ ଠକିକି କରନ୍ତିନି।
ହଁ
ଖାଇ ପିଇକି ଆଉ ଗୋଟ ସାଙ୍ଗ ଟା ଅଛି ତା ନା ଟା କହିବିନି
ହଁ
ସେ ତାକୁ ଥଣ୍ଡା ଥଣ୍ଡା ଫଣ୍ଡା ଦେଲେ ମିନାଜୀ ଫିନାଜି ସେ ପୁରା ଧୂଆଁ କରିଦବ। ବ ଭଲ ପିଲାଟା କଣ।
ବଳୁଆ ହେଇକି ବୋଧେ ଟିକେ
ଶୁଭୁନି
ଟିକେ ବଳୁଆ ହେଇକି ବୋଧେ ସିଏ।
ଆଉ ବଳୁଆ ବଳୁଆ ହଁ ସେ ଆମର ତ ବଡ ବଡ ଛକା ମାରିବ।
ହଁ ସେ କେମତି କଣ ଖେଳନ୍ତି?
ଭଲ ଖେଳେ କିନ୍ତୁ ଟିକେ ବିକଳିଆ ଟା ଆଉ କଣ କରିବା। ତାକୁ ବୁଝେଇ ବୁଝେଇ ମୁଁ ମାନେ ଆଉ କଣ କହିବି ଏଟା ଇଂଲିଶ ୱାର୍ଡ ଟା ଇଉଜ୍- କରିବିନେଇଁ ମଣ୍ଡ ମୁରା ଡିସପ୍ରେସନରେ ଥିଲି। ମାନେ ରହିଯାଉ ସବୁବେଳେ।
ହଁ ଆଉ ଆଉ କେମିତି କଣ ତମର ଅଛନ୍ତି ପ୍ଲେୟର?
ଦୂରରୁ ଆରେ ଦୂ ଦୂରରୁ ବ୍ୟସ୍ତ ଅଛି ହାଲୋ ଅପେଡ଼ା।
ହଁ ହଁ ହେଟିକାହାର ଜନ୍ମଦିନ ଅଛି ନା କଣ?
ହଁ ଗୋଟେ ଛୁଆର ଜନ୍ମଦିନ ଆଉ। ସିଆ ପୁରା ରାଧେ ରାଧେ।
ଅହ
ହାଲୋ
ହଁ
ହଁ ଆଉ ତୋ ପାଠ ପଢା ସଇଲାଣି?
ହଁ ମୋର ତ ଏବେ ସଇଲା ଆଉ। ଯିବି ଡିପ୍ଲମା କରିବି ଆଉ।
ଓହୋ କୋଉଠି?
କହିବା ଦେଖିବା ସିଆଡେ କୁଆଡେ ବଡ ଗାଁ କୁ। କରିଆ ହିଁ କର ଏରିଆ ଆଉ ବାହ ଏରେ ଜୀଆ।
ବଟ କେତେ ମାର୍କର ଥିଲା?
ମୋର ଥିଲା ଏକର ତିନିଶହ ଷୋହଳ।
ତିନିଶହ ଷୋହଳ ଆଜିି କାଲିକା ଯେମିଟିହୋଉଚନ୍ତି କୁଆଡେ କିଏ ନବ। ପ୍ରଇଭେଟ କଲେଜ ଯାହା ଠକି ଠାକି ପଇସା ନେଇକି ମାର୍ଗ ଦେବେ ଆଉ କଣ।
ହଁ
ପାଠ ନପଲେ ତ ଆଉ କିଛି ହବନି।
ହଁ
ଏଥିପାଇଁ ଯେତିକି ପ ଦିନି ପଢୁଚ ଟିକେ ଭଲସ ପଢ। ଖେଳା ବୁଲା ବି କର।
ହଁ ଆଉ ଆମର ଏ ବର୍ଷ କଣ ଭଲସେ ଧୁମଧାମ ରେ କରଚ ରଜ କୁଆଡେ?
କଣ?
ତମ ରଜ ଏ ବର୍ଷ କୁଆଡେ ବହୁତ ଧୁମଧାମ ରେ କରା ହେଇଚି ଏ ବର୍ଷ?
ହଁ ହେଇଚି ଯେ ବର୍ଷା ତ ସବୁବେଳେ ପାଣି ପୁରେଇ ଦୋଉଚି ଆଉ କଣ କରିବା।
ହୁଁ ଆଉ କୁଆଡେ ବୁଲି ବୁଲା ଯାଇଥିଲ ନା ନାଇଁ ରଜରେ?
ହଁ ଯାଇଥିଲୁ ହ୍ୟାଡେ ଜଗନ୍ନାଥଙ୍କ ଦର୍ଶନ କରି ଛତିଆ ପଟ ଯାଇଥିଲୁ।
ହଁ
ଆଉ ଯାଇଥିଲୁ ମିନି କେଦାରନାଥ। ମାନେ କେଦାରନାଥ ଯୋଉ ଅଛି। ତାର ହୋଉଚି ଗାଁରେ ଗୋଟେ ଗୋଟେ ଗାଁରେ କରିଚନ୍ତି ଛୋଟ। ଛୋଟ ଆକାର ସେଇଟା କୁହନ୍ତି କହୁଚନ୍ତି ମିନି କେଦାରନାଥ ଆଉ ଛୋଟ କେଦାରନାଥ।
ହଁ ସେ କେଦାରନାଥ ତ ବହୁତ ଉପରେ ପାହାଡ ଉପରେ। କୋଡିଏ କିଲୋମି
ହଁ ସେଠି ତ ପନ୍ଦର କିଲ ଚଉଦ ପନ୍ଦର କିଲୋମିଟର ଚାଲିବାକୁ ପଡ଼ିବ ସେଇ ଯୋଉ ଏଠି ପାଖରେ। ଏଇଠୁ ବାଉନ କିଲୋମିଟର ହେଲା। ହଁ ସେଇଠୁ ଆଉ ଦଶ କିଲୋମିଟର ଛତିଆ ପଟ ଯାଇଥିଲୁ ଆରି ଆଉ। ଆସ ତାକୁ ବର୍ଷା ଖାଇ ଖାଇକା ଖାଇଲୁ ଟିକେ ଟିକେ ବର୍ଷା।
ଆଉ ବର୍ଷା କେମ କେତେ ଚୋର ଏମତି ହୋଉଥିଲା କି ସେଇଠି?
ବର୍ଷା ହୋଉନି ବର୍ଷା ଉଠେଇଥିଲା ଠାକୁରଙ୍କ କତିରେ ଆଶ୍ରୟ ନେଇଥିଲି। ଟିକେ ଟିକେ ପକେଇଲା। ସେଇ ଫିପି ଫିମ୍ପିରେ ହେଇଗା ଗାଁ ସେଇଠୁ ତ ଉଦା ହେଇକି ଆସଲୁ ଘରକୁ ଯାହା ଗଟା ଦେଢଶହ କିଲୋ ଟ ଉଦା ହେଇକି ଆାଉଥିଲୁ କଣ କହିବୁ।
ଏ କେଉଁଥିରେ ଯାଇଥିଲେ କି?
ଏ ବାଇକିରେ।
ଓହୋ ତମ ଗାଁରେ ହଉନଥିଲା ରଜ ମତ୍ସବ ଯାତ୍ରା ଇଆଡେ?
ରଜ ମହୋତ୍ସବ ହେଇଥିଲା ଯେ ସେଇ ସାଙ୍ଗ ପିଲା ଟା ଯିଏ ଟିକେ ବିକଳ ସିଏ କହିଲା ଟିକେ ବୁଲିଯିବା ଆଉ ଗୋଟେ ତ ଅଛି ତା କଥା କିଂହା କହିବି। ଗୋଟେ ବିଶ୍ଵ ଗଲୁରାମ ଗିର୍ଧାରୀ।
ହଁ
ଆ ସିଏ ଆଉ ଗୋଟେ ସାଙ୍ଗ ଯାଇଥିଲା ତ ସିଏ କହିଲା ସିଏ ଯେ ଗଲାରି ଆମେ ଯାଇପାରିବାନି ସେଇ ଯୋଗୁ ଯାଇଥିଲା ହେରି।
ହଁ ତା କଥା କଣ କରିନି ହଁ। ଆଉ ଏଇ ବସୁ କଣ ହୁଁ। ଆଉ ମନ୍ଦିର ଫନ୍ଦିର କଣ ତମ ସେକର ଅଛି ପିଠ ପିଠ କଣ ଏବେ
ଆମର ଏପଟେ ସେଇ ରଜ ମଝି ରଜ ଦିନ ତାରିଣୀ ଠାକୁର ପ୍ରତି ସେଟା ହେଲେ ତାଙ୍କ ଘରଟି ସାଇଟ ରେ
ହଁ
ଆଉ ଏପଟେ ହନୁମାନ ରା ଆଗକୁ ବଡ ମନ୍ଦିର ହବ। ଆସ୍ତେ ଆସ୍ତେ ଆ ଏପଟେ ବିଲ ଆଡେ ବୁଢୀ ଠାକୁରାଣୀ ଏପଟେ ଶି ଶିବ ମନ୍ଦିର ଚଣ୍ଡୀ ମନ୍ଦିର ମଙ୍ଗଳା ମନ୍ଦିର ସାଇଟରେ ଜଗନ୍ନାଥ ମନ୍ଦିର କରୁଛନ୍ତି। ଏଇ ସାହି ଲୋକ ହଉଛି ଆଉ।
କହିବାକୁ ଗଲେ ସବୁ ମନ୍ଦିର ତମ ଗାଁ ରେ ଅଛି।
ହ
ହେଁ
ହଁ ପା ସବୁ ମନ୍ଦିର ଅଛି।
କେବଳ ଆଉ କୋଉ ମନ୍ଦିର ନାହିଁ ହନୁମାନ ମନ୍ଦିର ନାହିଁ।
ହନୁମାନ ମନ୍ଦିର ନାଁ ଅଛି ଯେ ଛୋଟ ଆକାରରେ ଆମେ ସେଇଠିକି ସଂକ୍ରାନ୍ତି କେବଳ ହଉଛି ପୂଜା ପର୍ବ ଆ ଭୋଜି ଭୋଜି ହଉଛି ମକର ସଂକ୍ରାନ୍ତି--କୁ ଆଗକୁ କଣ ଚାଲିଛି ଚେଷ୍ଟା? କି ଲୋକ ସାହାଯ୍ୟ ସହଯୋଗ କଲେ ଆଗକୁ ହବ ଆଉ।
ଆଉ ମକର ସଂକ୍ରାନ୍ତି ଟା ତମର ଏରେ କେମିତି କଣ ପାଳନ କରାଯାଏ?
ମକର ସଂକ୍ରାନ୍ତି ଟା ପାଳନ କରାଯାଏ ସେଇଟା ଯାତ୍ରା ଫାତ୍ରା ପଡ଼େ। ଛୋଟ ଆକାର ପଡେ ଯାତ୍ରା। ଏପଟେ ଆମର ଭୋଜି ଭୋଜି ହୁଏ ହନୁମାନଙ୍କ ଗତିରେ ଆଉ ତମେ ପଳେଇଲ ଆଉ ତମ ପଞ୍ଚିଙ୍ଗଟା ମର ରହିଗଲା। ଆସିଲେଣି ସି ଏଇଛି ଆ ତମେ ଜୀବନ ବୁଦ୍ଧିରେ ଗଲେ ହବ କି। କହୁଥିଲି ଜଗି ଜଗି କଣ କ ମୁଗରା ମେଲା କୁହନ୍ତି।
ସେଇଆ ପରା ଆଉ କଣ କରିବା ଟାଇମ ପଳେଇଲା।
ହଁ ବାର ବର୍ଷର ତପସ୍ୟା ଶୁଖୁଆ ପଡାରେ ପଳେଇଲା।
ହ ବାହା ନା ଘଣ୍ଟା ଟେ ଅପେକ୍ଷା କରିଥିଲୁ ପଞ୍ଚି କରିବୁ ବୋଲି ଆଉ କଣ କରିବା।
ହଁ, ସେଇ ସେଇ ଇଏ ସାଙ୍ଗ ଟାକୁ କହ ଟିକେ ଵୁ ବୁଝା, ତମେ ତ ଏମିତି ହଉଛ କି? ତମେ କାହିଁ ଝଗଡ଼ା କରୁଥିଲ ଯେ ଆଜି କାଟି ପାଇଲନି।
ହଁ ହଁ। କଣ କରିଆ? ଆଉ ଆମର ଯେବେ ଶୀତଳେ ଶଷ୍ଟି କେମିତି କଣ ପାଳନ କରାଇଚା।
ଶୀତଳ ଷଷ୍ଠୀରେ ତ ଛୁଆ ରଜ ପରେ ତ ସବୁବେଳେ କିଏ କୁଆଡେ କିଏ ଦେଖାଦେଲେନି। ସି ତ ସଷ୍ଟି ଯୋଉମାନେ ହେଇଥିଲେ ଶିବ ପାର୍ବତୀଙ୍କ ବାପା ମା ସିଏ ଖାଲି ଟିକେ କଲେ ସେଇ ତାଙ୍କ ବ ବନ୍ଧୁବାନ୍ଧବ ଆସିକି ଟିକେ ଆଉ, ଛୋଟ ଆକାରରେ ଏଇ ବର୍ଷ ହେଇଛି ଆଉ, ଆର ସବୁ ଭଲ ହେଇଥିଲା।
ହଁ, ଆର ବର୍ଷ କୁଆଡେ ତମର ବୋଲିଛନ୍ତି ଚାରିଆଡେ ବାଜାବାଣ ଆଣିିକି।
ବାଜା ଫାଜା ମାଇକ୍ ଫାଇକ୍ ଲଗେଇ ପୁରା ହେଇଥିଲା ଏ ବର୍ଷ ତ ଛୁଆ ଦେଖାଦେଲେନି ହେଲା ହେଇନି ଆଉ। ସମସ୍ତେ ସିନା ସାହାଯ୍ୟ ସହଯୋଗ କଲେ, ଡିଜେ ଆ ଆଣିକି ବଡ ଆକାରରେ ଗୋଟେ କରି ଧୁମଧାମ୍ ରେ ହବ। କଣ?
ଡିଜି
ଶୁଵୁନି ଠିକ୍ ସେ।
ଆମର ଏକଡି ଡିଯେ ଫିଜେ ଆଣିକି ନାଚିଥିଲେ ବଏ ଫି
ଓହୋ, କି ଡିଜେ ଆନିଥିଲ?
ହଁ, ଆମର ଆସିଥିଲା ଏ ସେମ୍ ଅଡିଓ।
ଓହୋ ଏସେଏମ୍।
ହଁ ଚାଲିତେ ଆମର ଦି ଜାଗାରେ ହେଇଥିଲା ଏଇ ବର୍ଷ ହଁ କହିବାକୁ ଗଲେ ଗୋଟେ ଗାଁ ରେ ଦିଟା ଜାଗାରେ ବସିଥିଲା ମାନେ ଦିଟା ବାହାଘର ଏକା ସାଙ୍ଗେରେ।
ଓ ହୋ
ହଁ, ହଁ ଆଉ କଣ କରିବ?
ଆଉ ତ ତମ ଆଡେ ଖେ ଖେଳୁଛ ନା ନାଇଁ ଚାଟା ବେଳେ।
ହଁ, ହଁ ଖେଳ ହଉଚି ଆମ ଗାଁରେ।
କି ବଲ୍?
ସେଇ ଯୋଉ ଡିଉ ଜୁ ବଲ।
ଡିଉଜୁ ଡିଉଜୁ ଫିଉଜୁ ଖେଲାଣି ଆଈ ଇଣ୍ଟରାସନାଲ ଖେଳିବା ଆଗକୁ ଆଉ।
ହଁ। ଆରେ ଏକରେ ଆମର ଗୋଟେ ଅ ଛି ମିନି ଷ୍ଟାଡିୟମ ଗୋଟେ ଅଛି, ମାସକୁ ଥରେ ପୁ ରଉଛନ୍ତି ସେଇଠି ଖେଳିବାକୁ।
ହଁ।
ବଡ ବଡ ଷ୍ଟାର ପ୍ଲେୟାର ଆଉଛନ୍ତି ଖେଳିବାକୁ ସେଇଠି।
ଅ ହୋ।
ହଁଅ। ଆଉ ଆଉ ହଉ ତାହେଲେ ହ ହଁ ହଁ ପ୍ରାଇସେରିବନି ଆଉ।
ପ୍ରାଇ ସେରିମନି।
ହଁ।
କେତେ ଟଙ୍କା ରଖୁଛନ୍ତି ଫାଇନାଲ୍ କୁ?
ଫାଇନାଲ କୁ ରଖା ହଉଚି ଷାଠିଏ, ସତୁରି ହଜାରେ।
ଓହୋ ଷାଠିଏ ସତୁୁରୀ ହଜାର ଯେ କେତେ କେତେ ରଖାଉ ଏ ମାନେ ଚାପିୟନସ କେତେ ରନରସଅପ ସବୁ କେତେ?
ଅ ରନରସଅପଗୁଡା ସତୁରି ହଜାର ରଖା ହଉଚି। ଆଉ ଚାମ୍ପିୟନ ଟା ରଖା ରଖାହଉଛି ଦେଢ ଲକ୍ଷ ଆଉ।
ଅ ହ ବହେ ପଇସା ତାଆଲେ?
ହଁ ମ୍ୟାନଅଫ ଦି ମ୍ୟାଚଟା ଆମର ରହୁଛି ପଇଁଚାଳିଶ ହଜାରେ।
ଏଇରା ଏତେ ଟଙ୍କା କଣ ପଇଁଚାଳିଶ ହଜାର ମ୍ୟାନ ଅଫ ଦି ସି ଯୋଉ ଓ ମ୍ୟାଚେ।
ହଁ ଆମର ଯିଏ ଛ ମାନେ ଭଲ ଛକା ଚାରି ମାଇଲା
ହୁଁ।
ତାକୁ ସେ ତ ଉଠି ଯାଇଥାଏ ମ୍ୟାନ ଅଫ ଦି ମ୍ୟାଚ ପଇସା ଯଦି ଲଗା ହବ ଯେ ହାଟ୍ରିକ ଛକା ମାରିବ ତାକୁ ଦିଆହବ କୋଡିଏ ହଜାରେ।
ଓହୋ।
ହଁ। ଆ ହଉ ତାହେଲେ ତମେ କଣ କାମ କରିବ ଆଉ ରଖୁଛି ଆଉ ରଖ ତମେ।
ହ ହଉ ରଉଛି ଆଉ।
ହଉ।
ହଁ।